ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ କୁହନ୍ତୁ।
ମୁଁ କହିଲି କଣ କରୁଚନ୍ତି।
ବସିଚି ଆଉ ଆପଣ?
ହଁ ମୁଁ ବି ବସିଚି ଆଉ।
ଆଉ ପାଗ କେମିତି ଆପଣଙ୍କ ଆଡେ?
ଆମ ଆଡେ ତ ବଷା ହଉଥିଲା ଏଇନା ଜଷ୍ଟ ଛାଡିଚି ଟିକେ ବର୍ଷା।
ଦିନ ମାନେ ଆଜି ବର୍ଷା ହେଇଚି ନା ଅଳ୍ପ ଟାଇମ ବର୍ଷା ହେଇଚି।
ନାଇଁ ଦିନମାନ ପାହେଇଚି ଏଇନା ବସା ଛାଡିଲା।
ଆମ ଆଡେ ବି ସେମିତି।
ହଁ ବସା ଛାଡ଼ିଲାଣି ନା ପକଉଚି?
ଏବେ ଛାଡି ଯାଇଚି ଏକତିରିଶ ମିନିଟ୍ ହବ ଛାଡିଗଲାଣି ବର୍ଷା।
ଅହୋ ଅ ମାନେ ସକାଳୁ ବସା ତାହେଲେ ପକଉଥିଲା?
ସକାଳେ ସାଢ଼େ ଆଠଟା ରୁ ବର୍ଷା ଲାଗି ରହିଚି। ତା ପୂର୍ବରୁ ସେମିତି ଅଳ୍ପ ଫିମ୍ପି ଫିମ୍ପି ପକଉଥିଲା କିନ୍ତୁ ସାଢ଼େ ଆଠଟା ରୁ ବହୁତ ଜୋରରେ ହଉଥିଲା ଟିକେ ଛାଡ଼ୁଥିଲା। ପୁଣି ମଝିରେ ଟିକେ ହଉଥିଲା ଏଇ ସାଡେ ଚାରିଟାରେ ଛାଡିଚି ବର୍ଷା।
ଅ ହଁ ମାନେ ସକାଳୁ କ ଖାଇଲେଣି?
ସକାଳୁ ଖାଇଥିଲୁ ପିଠା ତାପରେ ଭାତ ଖାଇଥିଲୁ ଗରମ ଭାତ ଆଉ ଏଇ ସନ୍ଧ୍ୟା ଟାଇମ ରେ ଏବେ କିଛି କରିନୁ ଖାଇନୁ ଆଉ ଦେଖିଆ କଣ ଦିଟା ଛାଣାଛୁଣି କରି ଖାଇବା ଆଉ ପାଗ ଦେଇଚି ତ ଆଉ।
ହଁ ଏଇନା ପକୁଡି ପାଗ ଟା ହବ ଆଉ।
ହୁଁ ଚା ସାଙ୍ଗରେ ପକୁଡି କରିଦେଲେ ହେଇଯିବ।
ହଁ- ହଁ ଆଉ ଯୋଉ ମୁଁ କହିଲି ସନ୍ଧ୍ୟାବେଳେଟା କୁଆଡେ ମାନେ ବୁଲାବୁଲି କରି ଯିବେ ନା, ସେମତି କିଛି ନାହିଁ?
ନାଇଁ ଆଉ ବୁଲା ବୁଲି କୁଆଡେ ଯିବୁ, ସହଜେ ଏମିତି ତ ଯାଏନି। ପାଗରେ କୁଆଡେ ଯିବୁ?
ହଁ ପାଗରେ ସେଇ ସନ୍ଧ୍ୟାବେଳ ଟାଇମଟା, ବୁଲାବୁଲି କରିକି ଯିବା ଭଲ ନା। ବସ ର୍ଷା ପାଗଟା ଦେଇଛି ପୁରା ଥଣ୍ଡା ଲାଗୁ
ହଁ ଥଣ୍ଡା ଲାଗୁଛି, ତାପରେ ଏଇ ଯୋଉ ଦିନମାନ ଯୋଉ ବର୍ଷା ଆଉ କୁଆଡ଼େ ଏଥିରେ ଗଲେ, ସେଥିରେ ତିନ୍ତିକି ଓଦା ହେଇକି ପୁଣି ଥଣ୍ଡା ହେଇଯିବ।
ଅ - ହ।
ତାପରେ ମେଡିକାଲ୍ ଧାଉଁଥିବ ଆଉ।
ହ- ହ ଆଁ ଏଇ ବର୍ଷାକୁ ତ ମତେ ଲାଗୁଛି, ମୁଁ କାଲି ଆଉ ଉ ଉଠି ପାରିବିନି ବିଛଣାରେ, ଆଜି ବହୁତ କି ବଜାର ଯାଇକି ପନିପରିବା ଆଣିକି ବହୁତ ତିନ୍ତିଚି।
ଓ ହୋ ଆହୁରି, ଏଥିରେ ବୁଲିଆକୁ କହୁଛନ୍ତି ଆମକୁ।
ନାଁ - ନାଁ ବର୍ଷା ଛାଡିଲେ ବୁଲିବ ନା, ଆଉ କଣ ବର୍ଷା ପକଉଥିଲେ ବୁଲିବ କି।
ହଁ- ହଁ ସେଇ ବର୍ଷା, ଏଇ ଯୋଉ ବର୍ଷା ଚାଲିକି ଗଲେ ବି ଥଣ୍ଡା ହେଇଯିବ। ଯୋଉ ଥଣ୍ଡା ଥଣ୍ଡା ପବନ ବାହାରୁଛି, ସେ ପବନରେ ବି ଥଣ୍ଡା ହେଇଯିବ।
ଅ- ହଁ। ଅ ତାହେଲେ ମାନେ ଏ ରଜକୁ କେମତି କଣ, ଆପଣଙ୍କ ଆଡ଼େ କେମତି କଣ ହେଇଥିଲା?
ରଜ ଖରା ତ ପ୍ରବଳ ହଉଥିଲା, ଫାଷ୍ଟ୍ ରଜ ଦିନ କୁଆଡ଼େ ଯାଇନୁ, ମାମୁଁ ଘର ଲୋକ ଆସିଥିଲେ। ସେମାନେ ଆସିଲେ, ବୁଲାବୁଲି କଥାବାର୍ତ୍ତାରେ ଏଇଠି ପଳେଇଲା।
ଆଉ ଗାଁରେ ରଜ ମହୋତ୍ସବ ହଉଥିଲା, ସେକେଣ୍ଡ ଦିନ ଟିକେ ବୁଲାବୁଲି ହେଇଥିଲା।
ହୁଁ।
ଆଉ ଥାର୍ଡ ଦିନ, କୁଆଡେ କିଛି ନାହିଁ ଆଉ ଘରେ ଆଉ।
ହୁଁ- ହୁଁ- ହଁ ତାହେଲେ ଗାଁରେ ହଉ ଥିଲା ଗାଁରେ ମହୋତ୍ସବ ହଉଥିଲା ତାହେଲେ।
ହୁଁ- ହୁଁ।
ହଁ କେମିତି କଣ ମାନେ ଆୟୋଜନ ହେଇଥିଲା?
ସେମିତି ଦୋଳି ହେଇଥିଲା ଛୁଆଙ୍କ ସାଙ୍ଗେ ସବୁ ଖେଳର ଆୟୋଜନ ହେଇଥିଲା, ଆଉ ଗାଁରେ କି ଛି ବୟସ୍କ ବଡ଼ ଏ ଲୋକମାନେ ସେମାନଙ୍କୁ ପୁରସ୍କୃତ କରିଥିଲେ ଫାଷ୍ଟ, ସେକେଣ୍ଡ, ଥାର୍ଡ଼ ହିସାବରେ ଏମିତି ହେଇଥିଲା। ଖାଇବା ପିଇବା ବ୍ୟବସ୍ଥା ବି ହେଇଥିଲା, ଏମିତି ଆଉ ହୁଁ।
ହଁ- ହଁ- ହଁ ରଥଯାତ୍ରା ତ ପାଖିଆ ଆଇଲାଣି, କେମତି କଣ ମାନେ ବୁଲ୍ ବୁଲାବୁଲି କରି ଯିବା ପାଇଁ କିଛି ଯୋଜନା ଅଛି, ନା ସେମିତି ନାହିଁ କିଛି?
ନାଇଁ ସେମିତି କୁଆଡ଼େ ଯିବାର ପ୍ଲାନ ହେଇନି ତ। ରଥଯାତ୍ରା କୁଆଡେ ଯାଇ ହଉନି ଆଉ, ଏଇତ ଏମି ତି ଆଜିଠୁ ବର୍ଷା ହେଲାଣି, ବର୍ଷା ଏମିତି ହେଲେ କୋଉ ରଥଯାତ୍ରା କିଏ ବୁଲିବ?
ହଁ ବର୍ଷା ଏଇନା, ଏଇନା ବର୍ଷା ହଉଛି କିଏ କହିଲା କାଲିକି ଖରା ହେଇପାରେ।
କିଏ କହିବ, ମତେ ତ ଲାଗୁଛି ଏଇ ବର୍ଷ ବହୁତ ବର୍ଷା ହବ।
ବସ୍ ର୍ଷା ତ ହବ, ଏଇନା ବର୍ଷା ହେଲେ ମାନେ ରଥଯାତ୍ରା ବେଳକୁ ଯଦି ଖରା ହେଲା କିଏ ଜାଣିଲା।
ହ
ରଥଯା ରଥ ଅ ର ରଥଯାତ୍ରା ବେଳକୁ ବର୍ଷା ହେଲେ ତ ଆହୁରି ଭଲ। ଆହୁରି ଭଲ ମାନେ ସେ ଯୋଉ ରଥ
ଯୋଉ ଲୋକମାନେ ଭିଡ଼ରେ ବେହସ ହେଇ ଯାଉ
ଆ ଫାବ ଆଉ ନା ସିଏ ମାନେ ଅଲଗା ପ୍ରକାର ମଜା ହେଇଆଡୁ ବସ୍ ହେଲୋ ହାଲୋ?
ହଁ କୁହନ୍ତୁ?
ହଁ ମୁଁ କହିଲି ରଥଯାତ୍ରା ତ ବର୍ଷା ହେଲେ ଆହୁରି ଭଲ ମାନେ ରଥ ଇଆଡ଼େ ବର୍ଷା ପକଉ ଟାଣୁ ଟାଣୁ ତ ରଥ ଟାଣୁ ତ ନା ଅଲାବ ଯାଏ।
ହଁ ହଁ ସିଏ ବି ଗୋଟେ ପ୍ରକାର କ୍ଷୀରି।
ହଲ ମୁଁ କହିଲି ଦୂରକୁ ଆସନ୍ତୁ ମାନେ ଛୁଆ ଅଛନ୍ତି ନା ପାଖରେ।
ହୁଁ ହୁଁ।
ଅ ହଁ ଆ ତାହେଲେ ଆପଣଙ୍କ ଗାଁରେ କେମିତି କଣ ମାନେ ରଥଯାତ୍ରାାରେ କେତେ ଗୋଟେ ରଥ ହୁଏ?
ବେଶୀ ବଡ ନାହିଁ ମିଡିୟମ ସାଇଜ ର ବେଶୀ ବଡ ନାହିଁ ଗୋଟେ ରଥରେ ତିନି ଜଣ ଠାକୁରଙ୍କୁ ଏକାଠି ବୁଲା ହୁଏ ଆଉ।
ଓ ହଁ ଏକାଠି କରି ବୁଲାନ୍ତି ନା କଣ? ହଁ ସୁନା ବେଶ ହୁଏ ନା ଆଉ। ହୁଅନ୍ତି ନା ହୁଅନ୍ତି ନାହାନ୍ତି?
ହଁ ହେମିତି
ହାଲୋ।
ହଁ କୁହନ୍ତୁ?
ହଁ ମୁଁ କହିଲି ରଜ କିଛି ପିଠା ପଣା କରିଥିଲେ ନା କରିନଥିଲେ ଘରେ?
ହଁ ରଜୁକୁ ମୁଁଆପିଠା ହେଇଥିଲା ଆଉ। ସେକେଣ୍ଡ ରଜ ଦିନ ସଂକ୍ରାନ୍ତି ଦିନ ଆଉ ଫାର୍ କରିବା ଦିନ ସେଇ ଛଅ ମାସ ଟିଭିଟା କଟି ଯାଇଥିଲା ମୁ ହାଶ୍ଚ୍ୟାଜ୍ୟ ଟାକୁ ଆଇଁଶରେ ଯାଇଥିଲା। ଆଉ ଏଇ ସୁ ଖରା ଗରମ ହଉଛି ନା କି କଣ ପିଠା କରିକି ଖାଇବ।
ହୁଁ ହୁଁ।
ଏମିତି ଆଉ।
ଏମିତି ତାଲିଛି ନା କଣ ହଁ ଚା ଆପଣଙ୍କ ସେଆଡେ ଚାଷ ହେଲାନଣି ନା ହେଇନି କିଛି ଚାଷ ଆସନ ଏମିତି
ଚାଷ ହେଲାଣି। ଚାଷ ହେଲାଣି ଯେ ଯୋଉ ତଳି ପକଉଛନ୍ତି ଲୋକ ସବୁ ଏଯୋଉ ବର୍ଷା ହଉଛି ସବୁ ଏ ଏକାଠି କରିକି କରିଦେଇଦବ କଣ ଧାନ ତଳି ହବ କି ଲୋକ ଚାଷ କରିବେ ମୁଁ ଭାବୁଛି।
ହଁ ନାଇଁ ସେ ଯେତେ ସେ ଯେତେ ବର୍ଷା ହେଲେ ବିି ଚାଷ ହବ।
ଚାଷ ହବ ଯେ ବହୁତ ମାଡ ଖାଇଯିବ ଧାନ ନା ଲୋକ ଯେତିକି ଅନୁମାନ କରିକି ବିହନ ପକେଇଥିବେ ସେତିକି ଗଛ ଉଠିବନି ପୁଣି ତାଙ୍କୁ ଆଉ ଵିହନ ଅଣିକି ଆଉ ଇଏ କରି କରିବାକୁ ପୁଣି ଥରେ ଡବଲ କାମ।
ତ ବର୍ଷା ହେଲେ ତ ମାନେ ବର୍ଷା ଭଳିଆ ବର୍ଷା ହଉଛି। ଟେ ଖରା ହେଲେ ତ ଖରା ଭଳିଆ ଖରା ହଉଛି ଆଉ ତାହେଲେ
ସେ ଯାହା ସେ ସେ ଯାହା ହଉଛି ଏକାଥରେ ବହୁତ ହେଇଯାଉଛି। ଅଳ୍ପ କିଛି ଅଳ୍ପ ଖରା ହେଇକି ସିଏ କହୁଛି ମୁଁ ଯାହା ହେବି ମତେ ଯେମିତି ଲୋକ ଚୋଡ଼ିବେ। ନା ସେ ଖରାହେ ଖରା ସମ୍ଭାଳିବେ ନା ସେ ବର୍ଷା ସମ୍ଭାଳିବେ।
ସେ ସମ୍ଭାଳିବେ ହେଁ ଶୀତ ପାଗଟା ଟିକେ ପରଫେକ୍ଟ।
ହଁ ଶୀତ ଦିନେ ବି କହିବେ ଶୀତ ହଉଛି।
ଶିତ ହଉଛି ମାନେ ଆପଣଙ୍କୁ କୋଉ ଋତୁ ଟା ଭଲ ଲାଗେ?
ମତେ ସବୁ ଭଲ ଲାଗେ। ଖରାରେ ବ ଖରାରେ କୁଆଡେ ଯିବାର ନାହିଁ ଘରେ। ଖାଇ ପିଇକି ରୁମ୍ ରେ ବସିବୁ ବର୍ଷା ପାଣି କାଦୁଅ ହବୁୁନି ଘରେ ବସି ସିବୁ ଶୀତ ଦିନ ଘୋଡେଇ ହେଇକି ଶୋଇବୁ।
ହଁ, ହଁ, ହଁ ଖା- ଖାଲି ତ ଘ-ଖାଲି ତ ହଁ, ହଁ ଖାଲି ତ ଘରେ ରହିବ ଆଉ କାମ ଦାମ ତାହେଲେ କିଏ କରିବ?
କାମ କରିବାକୁ ଲୋକ ଘରର ବଡ ମାନେ କରିବେନି।
ବୋପାଲ ଆଉ କଣ ଆପଣ କରିବେନି ମାନେ କାମ କରିବେନି ଆଉ ତାହେଲେ ଆଗୁକୁ କେମିତି ଗଢିବେ ତାହାଲେ?
ହଁ ସେମିତିରେ ତ ଚାଲିଛି ଆଉ।
ହଁ, ହଁ। ମାନେ ଆପଣ କଣ ଏଇନା ଜବ୍ କରୁଛନ୍ତି ନା ପଢାପଢି କରୁଚନି?
ହାଉସ୍ ୱାଇଫ୍। ମୋର ଅଲରେଡି ମ୍ୟାରେଜ୍ ସରି ସାରିଛି।
ମାନେ?
ସତରେ ମାରେଜ୍ ସରିଲାଣି ମୋର।
ଇଁ, କ୍ଲିୟର ଶୁଭୁନି କିଛି।
ମାନେ ମ୍ୟାରେଜ୍ ଅଲରେଡି ସରିଛି।
ସରିସାରିଚି ହଁ, ହଁ, ହଁ, ଛୁଆ ପିଲା ସେଇଥିପାଇଁ ବୋବଉଚନ୍ତି ପାଖରେ ଆଉ।
ଛୁଆ ଦି ଜଣ ସେ ତୁ କହୁ କହୁଥିଲି ତ କ ସିଏ କହୁଛି ମୋତେ ଦେ, ସେ କହୁଛି ମୋତେ ଦେ।
ଓ ହଁ ନା ପାଖରେ ରହିଲେ ଯା ହୁଏ ଆଉ।
ଏ ପାଖରେ ଜଷ୍ ମୋ ପିଜୁଳି ପାରିକି ଆସିଲି, ଖାଇ ଦେଇକି ଆସିଲେ। ତାପରେ ମୁଁ କହିଲି ଆଉ କଣ ଖାଇବି ଆଉ ମହୁ ଦି ଚାମଚ ଖାଇଦିଏ।
ଉଁ, ହୁଁ, ଉଁ, ହୁଁ। ମାନେ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ବୋଧେ ବାହା ଚି ଟିକେ ବାହାରକୁ ଆସିୁନାହାନ୍ତି। ନେଟୱାର୍କ ପ୍ରୋବ୍ଲେମ୍ ବାହାରୁଚୁ ଟିକେ ବୋଧେ।
ଶୁଭୁନି କଥା କ୍ଲିୟର୍ ହଉନି?
ହଁ ମାନେ ଧପେଇ ଧପେଇ ହଉଚି ଆଉ।
ହଁ ଏଠି ଟିକେ ନେଟୱାର୍କ ଏ ଆକ୍ଚୁଲି ବର୍ଷା ହେଲେ ଟିକେ କଟିଯାଉଛି ତ।
ହଁ ହେ ଆକ୍ଚଲି ନାଇଁ ବାହାରକୁ ଆସିଲେ ଚାଲିବ ପୁରା ଠିକ ଠାକ ଚାଲିବ। ହଁ ତାହେଲେ ରାତିକି କେମତି କଣ ମାନେ ନାଇଟ୍ ର ମୁଁ କଣ କିଛି ହବ ନା ହବନି?
ରାତିକି ପରଟା, ରୁଟି, ମଟର ତରକାରୀ।
ମୁଁ ଏଇଆ ଚିନ୍ତା କରିଛି କରିବା ପାଇଁ ଆଉ ମୁଁ ପରଟା ଖାଇବି ତ ମୁଁ ପରଟା କରିବି, ଆଉ ଛୁଆ ତାଙ୍କର ଯଦି ସେଇ ରୁଟି ପରଟା ଭିତରେ ଯାହା ଖାଇବେ ତାଙ୍କ ନାଇକି ବି କରିଦେବି। ଆଉ ଆଉ ତେଣିକି ଯଦି ଆଉ ଅଧିକ ଡିମାଣ୍ଡ କାହାର ରହିବ ତାଙ୍କ ମାମା ମାନେ କରିବେ ମୁଁ କରିପାରିବିନି।
ହଁ।
ଭାତ ଫାତ ଯିଏ ଖାଇବ ଭାତ ତରକାରୀ ଯାହା ହେଇଥିବ ଘରେ ଖାଇବେ ଆଉ।
ହଁ, ହଁ ଆପଣ ମାନେ କେତେ ଆପଣ କିଏ କିଏ ଘରେ ରହୁଛନ୍ତି ଏବେ?
ଆମେ ମୁଁ ମୋର ଯା ଚାରିଜଣ ଦେଢଶରୁ ଚାରି ଜଣ ଶାଶୁ ଶଶୁ ଶୁର, ପୁତୁରା ଝିଆରୀ।
ହୁଁ, ମାନେ ଚାର ଚାର ଜଣ ହୁଁ, ଏ ସମସ୍ତେ ଚାର ଚାର ଜଣ ଆପଣ ଏକୁଟିଆ ରୋଷେଇ କରୁଚନ୍ତି ନା ସେ ସମସ୍ତେ ମିଶିକି କରୁଚନ୍?
ସେମାନେ କରୁଚନ୍ତି ମୁଁ ଖାଉଚି। ହଁ।
ସାନ ଟା କଣ କରିବି?
ହଁ ସାନ ଟା ମାନେ ସାନ ମାନେ ସବୁଠୁ ସାନ କିଛି କରିବେନି ମାନେ ବଡ଼ ମାନେ କରିବେ ନା କଣ?
କହିଲି ବଡ଼ ମାନେ ଅଛନ୍ତି କଣ କରିବେ ଆମେ ଯଦି କାମ କରିବୁ।
ଓ ହୋ ତାଙ୍କର ବଳ ବୟସ ଆଉ ଅଛି ସେମାନେ ଓଲୋଟି ଆପଣ କରିବେ ନା ଆଉ। ସେ ବଡ଼ ଲୋକ ସେ ଆଉ ଏଇନା
ପୁରା ବୟସସ୍କ କି ସେମାନେ ମୋଠୁ ବଡ଼ ନା ଆଉ। ସେ ସବୁ କରିବେ ତାଙ୍କର ବଳ ସେମାନେ କାମ କଲେ ତାଙ୍କର ଏସ ଏକ୍ସରସାଇଜ ହେଇଯିବ ଦେହ ଭଲ ରହିବ।
ହୁଁ ହୁଁ ହୁଁ।
ଆଉ ମୁଁ ଛୋଟ ଛୁଆଟା ମୁଁ ଖାଲି ବସିକି ଖାଇବି।
ହଁ ହଁ।
ଆପଣ ତାହେଲେ ଛୋଟ ଛୁଆ ଆଁ
ଆଉ ଛୋଟ ଛୁଆ ନୁହିଁ ଆଉ କଣ ଆମ ବଡ଼ ଯାଙ୍କ ଆଉ ପୁଅ ଯେତିକି ଏଜର ମୁଁ ସେତିକି ଏଜ ର ଆଉ ତାଙ୍କ ପୁଅ ଏଜ ର ମାନେ ମୋର ସେ ପରା ମୋ ସାଙ୍ଗ ଥିଲା।
ଆଉ ତା ସେ ମୁଁ ମୋ ମ୍ୟାରେଜ୍ ହେଲାଣି। ତାର ବି ମରେଜ ହେଲାଣି ମୋବା ମୁଁ ଶାଶୁ ହେଇ ସାରିଲିଣି।
ହଁ ହଁ ହଉ ତାହେଲେ ରହୁଛି ଆଁ?
ହଁ ହଁ।
ହଁ